ହାଲୋ ଆ-ଆପଣଙ୍କୁ ମୋ କ ଥା ଶୁବୁଚି
ହଁ ଆପଣ ଉଁ ଶୁଭୁଚି ଆପଣ ଙ୍କୁ ମୋ ଭାଏସ ଶୁବୁଚି?
ହଁ ହଁ ପୁରା ଭଲ ସେ ସବୁଚି ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି ଆପଣଙ୍କ ଦେହ ଭଲ ଅଛି?
ହଁ ସେମିତି ଚାଲିଚି ମାନେ ଗରମ ପାଇଁ ଟିକେ ଡିହାଇଡ୍ରେସନ୍ ହେଇଯାଉଚି। ଆଉ ଖାଇଚନ୍ତି କଣ ଆପଣ ସକାଳୁ ନା ଖାଇନାହାନ୍ତି ଏ ଯାଏଁ?
ମୁଁ ସଖାଳୁ ଟିକେ ଯାଇଥିଲି ଯାଇଥିଲି ଗୋଟେ ଜାଗାକୁ। ତାପରେ ଆସିଲା ବେଳକୁ ନଅଟା ହେଇ ଯାଇଥିଲା ନଅଟା ଆସେ ଆସିକି ମୋ ମାମା ଡିଉଟି ଗଲେ ତ। ତାପରେ ସିଏ କରିଥିଲା ରୁଟି ଡାଲମା ରୁଟି ଡାଲମା ଖାଇଥିଲି।
ଓହୋ ମୁଁ ଏଇ ସକାଳୁ ଟିକେ ଚାହା ପାଣି ପିଇକି ଯୋ ଆ ପଟାଟୋ ବାଲା ଆସେନି ହଉଚି ଯୋଉ ଆଳୁର ର ଗୋଟେ ବିସ୍କୁଟ ଏବେ ଆସୁନି ସମସ୍ତେ ଖାଉଚ ଯେମିତିକି ସମସ୍ତଙ୍କୁ ଭଲ ଲାଗୁଚି ଏମିତି ଟିକେ ରାଗ ଟିକେ ମିଠା ଏଇ ଟାଇପ ର ଯୋଉଟା ସେଇଟା ହିଁ ମାନେ ଟିକେ ଖାଇଥିଲି ସେଇଟା ଟିକେ ଆଜି ଟେଷ୍ଟ କଲି ଜଣେ ଆମ ଘର ପାଖରେ ଜଣେ ରୁହନ୍ତି ସିଏ ହିଁ ମତେ ଦେଇଥିଲେ। ମୁଁ ତ କେବେ ଜାଣିନଥିଲି ସେ ବିଷୟରେ ସେଇଟା ଆପଣ କେବେ ସେଇଟା ଖାଇଚନ୍ତି ଭଲ ଲାଗେ?
ହଁ ସେଇଟା ଭଲ ଲାଗେ ଆଉ ଆମର ବି ସେଇଟା ଗୋଟେ ଅଣା ହେଇ ଥିଲା ମୋ ଭଉଣୀ ରିଲିଆନସ୍ ରୁ ଆଣିଥିଲା। ସେଇଟା ବଡ ଯୋଉ ତାର ଗୋଟେ ବଡ ପ୍ୟାକେଟ ଟା ନଥାଏ।
ହଁ ହଁ ବୁଝିଲି ସେଇ ଯୋଉ ବଡ ପ୍ୟାକେଟ୍ ରେ ଛଅଟା ଛୋଟ ଛୋଟ ପକେଟ ଥାଏ ମତେ ବି ସେଇ ଟା ହିଁ ଦେଇଥିଲେ। ସେଇ ସମସ୍ତଙ୍କର ତ ସେମ ଟେଷ୍ଟ୍ ଆଉ ଅଲଗା ଆଉ କଣ କି ନା କଣ?
ହଁ ସେଇଟା ବଡ ପ୍ୟାକେଟ ଟା ପଡିଯାଉଚି ଦୁଇଶହ ଟଙ୍କା ସେଇ ଯୋଉ ମୋ ଭଉଣୀ ଯେତବେଳେ ଯାଇଥିଲା ସେତବେଳେ ଅଫର ପଡିଥିଲା। ଅଫର ପଡିଥିଲା ବୋଲି ସେଇ ପ୍ୟାକେଟ ଟା ସେ ତିରିଶ ଟଙ୍କା ନା ଚାଳିଶ ଟଙ୍କାରେ ଆଣିଥିଲା।
ଆଚ୍ଛା ଆଚ୍ଛା ଏମିତି ତାହେଲେ। ଆଉ ଯୋଉ କଣ କହୁଥିଲି କହିଲ ଆପଣ ରଜ ପାଇଁ ପୁରା ପ୍ରସ୍ତୁତ ହେଇସାରିଲେଣି ଡ୍ରେସ୍ ପଟା କିଣିକି।
ହଁ ରଜ ପାଇଁ ତ ତି ରଜ ତ ତିନି ଦିନ ତିନି ଦିନ ପାଇଁ ମୁଁ ତିନିହଳ ଡ୍ରେସ୍ କରି ସାରିସାଲିଣି ମୁଁ ଦି ଟା ସମ୍ବଲପୁରୀ କୁର୍ତ୍ତିୀ ଆଣିଚି। ଆଉଗୋଟେ ଅନଲାଇନରୁ ଗୋଟେ କୁର୍ତ୍ତୀ ସେଟ୍ ମଗେଇଚି ସେଇଟା ଏଜାଏଁ ଆସିନି ଆସିବ କେବେ ଗୋ ଟେ ଆଉ।
ଅନଲାଇନର କୁର୍ତ୍ତୀସେଟ୍ ମାନେ କୁର୍ତ୍ତୀ ଆଉ ପ୍ୟାଣ୍ଟ୍ ଆଉ ଯୋଉ ଚୁନୁରି ସେଇଟା।
ନା ନା ମୁଁ ମତେ ଚୁନରେ ଭଲ ଲାଗେନି ବୋଲି ମୁଁ ଆଣିଚି ଖାଲି ଅ ଯୋଉ କନ୍ ଆଉ କୁର୍ତ୍ତିୀର ସେ ଯୋଉ ସର୍ଟ କୁର୍ତ୍ତିୀର ତା ଉପର ଟା। ଆଉ ଗୋଟେ ତାରି ସେଟ ର ଗୋଟେ ପେଣ୍ଟ୍।
ଆଚ୍ଛା ଆଚ୍ଛା ସେମିତି ହିଁ ଗୋଟେ ପ୍ୟାଣ୍ଟ୍ ଆପଣଙ୍କୁ ସେଇ ସବୁ ଭଲ ଲାଗେ ନା ଆଉ ଆପଣ ସେ ଯୋଉ ଟି ସାର୍ଟ ଯୋଉ ପିନ୍ଧୁଚନ୍ତି ଗଞ୍ଜିର ସେଇଟା ଆପଣଙ୍କୁ ଭଲଲାଗେ?
ହଁ ମତେ ଭଲ ଲାଗେ ମତେ ଟିସାର୍ଟ ଅପେକ୍ଷା ଓଭର ଟି ସାର୍ଟଟା ଅଧିକ ଭଲ ଲାଗେ। କାରଣ ଓଭର ଟିସାର୍ଟ ଟିକେ ଢିଲା ଢିଲା ବି ରହେ। ଆଉ ପିନ୍ଧିବାକୁ କମ୍ଫର୍ଟେବଲ ବି ଲାଗେ ସେଇ ଯୋଗୁରୁ।
ଓହୋ ଆପଣ ଯୋଉ କହୁଛନ୍ତି ଓଭର ସାଇଜ ମାନେ ଯୋଉ ହୁଁ ମାନେ ଆଜିକାଲି ସବୁ ପିନ୍ଧୁଛନ୍ତି ପୁରା ଢିଲା ଢିଲା ଯେମିତି ଦେଖା ହାଉଥିବ କି ବଡ ସାଇଜ ର। ପିନ୍ଧିଛି ଡ୍ରେସ୍ ଟା ସେଇଭଳିଆ ତ।
ହଁ ହଁ ସେଇଭଳିଆ।
ଆଉ ଆପଣଙ୍କୁ କାର୍ଗୋ ପ୍ୟାଣ୍ଟ୍ ଯଉ ଆଜିକାଲି ଯୋଉ ଢିଲାର ଜିନ୍ସ ପ୍ୟାଣ୍ଟ୍ ପିନ୍ଧୁଛନ୍ତି ସେଇଟା ଭଲ ଲାଗେ।
ହଁ କାର୍ଗୋ ମାଁ କାର୍ଗୋ ଜିନ୍ସ କାର୍ଗୋ ପ୍ୟାଣ୍ଟ୍ ମୋର ଏଇଗୁଡାକ ବହୁତ ସାରା ଅଛି। କାର୍ଗୋ ପ୍ୟାଣ୍ଟ୍ ମୁଁ ଥରେ କପଡା ବାଲାରବି ଗୋଟେ କାର୍ଗୋ ପ୍ୟାଣ୍ଟ ଅଛି। ଯୋଉ ଇଲାଷ୍ଟିକର ସେଇଟା ବି ମୋର ଗୋଟେ ଅଛି। ତାପରେ ଆଉ ଗୋଟେ ବି କପଡା ବାଲାର ଟିକେ ମୋଟା କପଡା। ଆଉ ସେଇଟା କେବେ ବି ଚିରିବନି କି ଫାଟିବନି। ସେଇଟା ବି ଗୋଟେ ଅଛି। ଆଉ ଅଛି ଅ ଜିନ୍ସ ର କାର୍ଗୋ ଜିନ୍ସ ଯଉ। କାର୍ଗୋ ଜିନ୍ସ ବି ବହୁତ ଅଛି। ଆପଣଙ୍କୁ ଜିନ୍ସ ପିନ୍ଧିବାକୁ ଭଲ ଲାଗେ?
ହଁ ମୋତେ ଜିନ୍ସ ପିନ୍ଧିବାକୁ ଭଲ ଲାଗେ ଯେ ହେଲେ ଏବେ ମୁଁ ଟିକେ ମୋଟା ହେଇଗଲିଣିି ତ ସେଥିପାଇଁ ମତେ ଆଉ ମତେ ଲାଗୁଛି କି ମତେ ଆଉ ଜିନ୍ସ ମାନୁନି। ସେଥିପାଇଁ ମୁଁ ଆଉ ଏତେ ଜିନ୍ସ କିଣୁନି। ମତେ ମୁଁ ଏବେ ଖାଲି ସେ ଯୋଉ ଚୁଡିଦାର ହେରିକା କିଣୁଛି। ଯଉଥିରେ କି ଓନି ଥାଏ ପ୍ୟାଣ୍ଟ ଥିବ। ଏଇ ସବୁ ଜିନିଷ ଥିବ ସେଇଥିପାଇଁ ମୁଁ ଆଉ କିଣୁନି। ଏଥିଇଁ ଟିକେ ଭଲ ଲାଗୁନି ଟିକେ କମ୍ଫର୍ଟେବୁଲ୍ ଲାଗୁନି ତ। ସେଥିପାଇଁ କିଣୁନି ଆଉ। ଆପଣ ଲେହେଙ୍ଗା ପିନ୍ଧନ୍ତି ପାଟି ହେରିକାରେ।
ଲେହେଙ୍ଗା ମୁଁ ବାହାଘର ରିସେପ ସନରେ ପିନ୍ଧେ। ଆଉ ଏମିତି କୁଆଡେ ଗଲେ ମୁଁ ଲେହେଙ୍ଗା ପିନ୍ଧେନି।
ଆପଣଙ୍କର ଗୋଟେ ନାଲି ରଙ୍ଗର ଲେହେଙ୍ଗା ଥିଲା। ମୁଁ ସେଇଟା ଦେଖିଥିଲି ସେଇଟା ମୋତେ ବହୁତ ପସନ୍ଦ ଆସୁଥିଲା। ସେଇଟା ଆପଣ କୋଉଠୁ ଆଣିଥିଲେ? ମାର୍କେଟ ବିଲ୍ଡିଂରୁ।
ନା ସେଇଟା ମୁଁ ଅନଲାଇନ ରୁ ଆଣିଥିଲି। ସେଇଟା ପଡିଥିଲା ପାଁଶ ଟଙ୍କା। ସେଇଟା ଆସିଥିଲା ପୁରା ମାନେ କପଡା ହେଇକି ତାକୁ ମାନେ ସେଥିରେ ସବୁ ଡିଜାଇନ ଥିଲା। ତାପରେ ସେଇଟାକୁ ଖାଲି ସିଲେଇ କରିବାକୁ ସିଲେଇ କରିବାକୁ ହି ଦେଇଥିଲି। ଆଉ ତାର ଯୋଉ ବ୍ଲାଉଜ ଟା ଥିଲା ସେଇଟା ତ ହେଇକି ଆସିନଥିଲା। ସେଇ ବ୍ଲାଉଜ ରେ ଉପର ଟା ଥିଲା ଯୋଉ ତାର ଡିଜାଇନ ସେଇ ଡିଜାଇନ କୁ କଟି ତା ହେଇକ ଯାଇଥିଲା। ଆଉ ମୁଁ ସେଇଟା ଫୁଲ ହାତ ରଖିଥିଲି।
ନାଇଁ ନେଇ ସେଇଟା ନା ଆକ୍ଚୁଆଲି ଆପଣଙ୍କୁ ବହୁତ ମାନୁଥିଲା। ଆ ସେଇଥିପାଇଁ ସେଇଟା ଭଲ ଲାଗୁଥିଲା। ଉପରେ ସେ ନାଲି ରଙ୍ଗ ତାପରେ ବି ହେଉଛି ଯୋଉ ଇଏ ଥିଲା ତ ସେଇଟା ଆପଣଙ୍କୁ ବହୁତ ଭଲ ମାନୁଥିଲା ସତରେ।
ହଁ ସେଇଟା ମୁଁ ଆଣିଥିଲି ଅନଲାଇନ ରୁ ହିଁ ଆଣିଥିଲି। ସେଇଟା ଆଣିଥିଲେ କଉଥିରୁ ଗୋଟେ ମୋର ମନେ ନାହିଁ। ସେଇଟା ମୁଁ ଆଣିଥିଲି ମୋ ଦାଦାଙ୍କ ବାହାଘରକୁ।
ଓହୋ ପିନ୍ଧିବାକୁ। ଆଉ ଆପଣଙ୍କର ଯୋଉ ମଝିରେ ଥରେ ଗୋଟେ ଶାଢୀ ଟା ବି ପିନ୍ଧିଥିଲେ। ଆପଣଙ୍କର ମାମାଙ୍କର ବ ସେ ଶାଢୀ ଟା ହବ ବହୁତ ବଢିଆ ଦେଖାଯାଉଥିଲେ ସତରେ ମନେ ଅଛି ତ।
ହଁ ସେଇଟା ମୁଁ ଆର ବର୍ଷର ଥାର୍ଡ ରଜରେ ପିନ୍ଧିଥିଲି। ସେଇଟା ମାନେ ମାମାଙ୍କର ଥିଲା। ଆଉ ସେଇଟା ଆମେ ପିନ୍ଧିକି ଆମେ ମୋର ଗୋଟେ ଭଉଣୀ ଆଉ ତାଙ୍କ ସାଙ୍ଗମାନେ ସବୁ ପାର୍କ ଯାଇଥିଲୁ। ସେଇଠି ଫଟୋ ଉଠେଇକି ଆ---ଲୁ ଆଉ।
ଓହୋ, ଭଲ ହେଇଥିଲା କିନ୍ତୁ ସେଇଟା। ସେଇଟା ବି ଆପଣଙ୍କୁ ମାନୁ ଥିଲା, ଲି ଆପଣ ବହୁତ୍ ସୁନ୍ଦର। ସେଥିପାଇଁ ହଉଚି ଆପଣଙ୍କୁ ସବୁ ଜିନିଷ ଗୁଡ଼ାକ ଭଲରେ ମାନି ଯାଉଚି, ହେଲେ ମତେ ଟିକେ ମାନୁନି।
ଆପଣଙ୍କର ତ ବହୁତ୍ ଭଲ ଭଲ ଶାଢ଼ୀ ଅଛି, ମୁଁ ଦେଖିଥିଲି ଆପଣ ସବୁବେଳେ ଅନ୍‌ ଲାଇନ୍‌ରେ ପକାନ୍ତି, ମୁଁ ଦେଖିଥିଲି ଆଉ ସେ ଶାଢ଼ୀରେ ବି ଆପଣ ବହୁତ୍ ଭଲ୍ ଦେଖାଉ--ଲେ। କାରଣ ଆପଣ ଟିକେ ବହୁତ୍ ଧଳା ଅଛନ୍ତି, ନା ଆପଣ ଯଉ କଲର୍ ଶାଢ଼ୀ ପିନ୍ଧିଲେ ବି ଆପଣଙ୍କୁ ଭଲ ଲାଗୁଚି।
ନା ନା, ଆପଣଙ୍କ ତ କ'ଣ ମୁଁ ବେଶୀ ଧଳା କି? ଆପଣ ଯେତେ ଯାହା ବି ଟିକେ ବହୁତ୍ ସଫା କଲର୍ ର ହେବେ, ଆଉ ମୁଁ ଟିକେ ଶ୍ଯାମଳ ରଙ୍ଗର ହେବି। ଆପଣ--------ସେଇଥି ଆପଣଙ୍କୁ ସବୁ କଲର୍ର ର ମାନେ ସବୁ ରଙ୍ଗର ଆଉ ସବୁ ଇଏଟା ମାନି ଯାଉଛି। ଆଉ ମୁଁ କ'ଣ କହୁଥିଲି କି ଆପଣ ସ୍କର୍ଟ ହେରିକା ପିନ୍ଧନ୍ତି, ସ୍କର୍ଟ ହେରିକା ଟି ସାର୍ଟ ହେରିକା ଏମ୍ତି।
ନା ସେମିତି ମୁଁ କେବେ ପିନ୍ଧିନି, କିନ୍ତୁ ଆଣିି ବୋଲି ଏବେ ଭାବିଚି, କାରଣ ସେଗୁଡ଼ାକ ପିନ୍ଧିବାକୁ ଟିକେ ଭଲ ବି ଲାଗେ ନା। ତା'ପରେ ଏବେ ତ ସେଇ ଗୁଡ଼ାକ ବି ଟ୍ରେଣ୍ଡିଙ୍ଗ୍ ଚାଲ୍ଚି, ତା'ପରେ ଏବେ ଗୋ ଡ୍ରେସ୍‌ ଟି ହୁତତ୍ ଟ୍ରେଣ୍ଡ୍ ରେ ଚାଲ୍ଚି ଆପଣ ଦେଖିଥିବେ। ଯଉ ଆର୍ଜେଷ୍ଟିଙ୍ଗ୍ ବାଲା ଗୋଟେ ସର୍ଟ କୁର୍ତ୍ତୀ, ସେଟା ଆପଣ ଦେଖିଚନ୍ତି?
ହଁ ହଁ, ଯଉ ପଛ ପଟେ ବନ୍ଧା ଥାଏ ତ। ସେଇଟା ବି ଆଜିକାଲି ସମସ୍ତେ ପିନ୍ଧୁଚନ୍ତି, ଆଗ ପଟଟା ଏମ୍ତି ହଉଚି ବର୍ଗ କ୍ଷେତ୍ର ଭଳିଆ ହେଇଥିବ ବେକ। ଆଉ ପଛପଟେ ଏମ୍‌ତି ବନ୍ଧା ଥିବ, ସେଟା ଟାଇଟ୍ ରେ ଯଦି ତମକୁ ସେ ମାନେ ସେ ଯଉ ଟିସାର୍ଟ ଟା କି ସେ କୁର୍ତ୍ତିୀଟା, ଯଦି ତୁମକୁ ଢ଼ିଲା ବି ହଉଥିବ। ତଥାପି ବି ସେଇଟା ପଛପଟେ ଯେହେତୁ ବନ୍ଧା ଅଛି ନା। ତ ଭଲ ଭଲ ସେ ରହିବ ଠିକ୍ ଠାକ୍ ସେ, ଜମା ଜଣା ପଡିବନି। ଏଟା ତମକୁ ଢ଼ିଲା ହଉଚି ପୁରା ଆପଣଙ୍କ ମାପ ସାଇଜ୍‌ ର ହିଁ ରହିବ, ସେଇଥିପାଇଁ ସେଟା ମତେ ଭଲ ଲାଗେ। ଆପଣ ଆପଣ ସେଇଟା ପିନ୍ଧିଚନ୍ତି, ଅର୍ଡର କେବେ କରିକି ପିନ୍ଧିଚନ୍ତି?
ନା ମୁଁ ଆଣିଥାନ୍ତି କାଲି ମାର୍କେଟ ଯାଇ--ଲି କିନ୍ତୁ ଆଣିଲିନି। ସେଇଟା ଯଉ ଟିକେ ଅଧିକ ଥିଲା ସୋ ରିକାରେ ବାହାରେ ବୁଝିଲି, ବାହାରେ କମ୍ ଥିଲା। ତା'ପରେ କିନ୍ତୁ ମୁଁ ଆଣିଲିନି, ଲେଟ୍ ହେଇଯାଇଥିଲା ତ ଆଣିଲିନି ଉ।
ହଁ! ମୁଁ ଯେତେବେଳେ ମାର୍କେଟ ଯାଏ, ତେବେଳେ ସେ ଯଉ ସାଇଟ୍ ସାଇଟ୍ ରେ ହିଁ ସବୁ ଡିଜାଇନର୍ ପାଟିଓୟାର୍ ଜିନ୍‌ଷ ସବୁ ଟଙ୍ଗା ହେଇଥାଏ। ସେଇଟା ଦେଖିକି ମତେ ସତରେ ବହୁତ୍ ଭଲ୍‌ ଲାଗେ। ମାନେ ମତେ ବି ଭଲ୍ ଲାଗେ, ମତେ ବି ଇଚ୍ଛା ହୁଏ କି ମୁଁ ସେମ୍ତି କରିକି ମାନେ ପିନ୍ଧିବାକୁ ସେଟା ମାନେ ସେଇଟା ସବୁ ଯାକ ବହୁତ୍ ଅଳ୍ପ ଟଙ୍କାରେ
ହାଲୋ।